ହ୍ୟାଲୋ।
ହ୍ୟାଲୋ ଭାଇ ହ୍ୟାଲୋ।
ହ୍ୟାଲୋ ହଁ ଭାଇ ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା ଭାଇ ଶୁଭ ସନ୍ଧ୍ୟା ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ, ଜୟ ଜଗନ୍ନାଥ କଣ କରୁଛନ୍ତି?
କଣ? କଣ ଏଇଠି ବାହାରେ ଟିକେ ବୁଲାବୁଲି କରୁଥିଲୁ ସନ୍ଧ୍ୟା ବେଳ ଟା ହେଲା ତ।
ହଁ ହଁ
ଆଉ ଘରେ ଥିଲୁ ଶୋଇ ପଡିଥିଲୁ ଖାଇକି ନାଇଁ ଏବେ ବର୍ଷା ଟିକେ ଏବେ ନାହିଁ ଖାଇକି ଖ
ଓ ହୋଁ
ଏପଟେ ତ ବହୁତ ଜୋର ବର୍ଷା ହଉଛି।
କଣ ଏବେ ବର୍ଷା ହଉଛି କମିନି କି?
ହୁଁ ଏବେ ବି ହଉଛି।
ଓହୋ ହୋ ବର୍ଷା ଆଜି ସକାଳୁ ଲାଗି ରହିଛି ବୋଧେ ନାଇଁ କି?
ହୁଁ ହୁଁ। ପା ସକାଳୁ ଉଠିଲା ବେଳକୁ ବର୍ଷା ହଉଚଛି ହଉଛି କଣ୍ଟିନ୍ୟୁଆସ ଚାଲିଛି ଏବେ ତ ପ୍ରାୟ ପାଞ୍ଚଟା ପାଖାପାଖିରେ ବହୁତ ଜୋର ହଉଛି।
ଓହୋ ହୋ ବୁଝିଲି ଆମେ ତ ଏଇ ଏବେ ଯାଇକି କୋଉଠିକି ଗାଧେଇପଧେଇ କି ଚାଇଲା ପରେ ସେଠି ବସିକି ଟିକେ ବସିକି ଟିକେ ଅଳ୍ପ ସମୟ ବସିକି ଖିଆପିଆ ଟିକେ କଲୁ। ଏବେ କରିକି ଶୋଇଥିଲେ, ଏବେ ଉଠିଲୁ ଆଉ। ବୁଝୁନି।
ଉ ହୁ।
ଆପଣ ଆଜି
ନେଟୱାର୍କ ନାହିଁ ବୋଧେ ଆପଣଙ୍କର। ଆପଣ ଆପଣଙ୍କର ବୋଧେ ଟିକେ ପୁରା ଭଲ୍ୟୁମ ତରେ କମି ଯାଉଛି ନେଟୱାର୍କ ବୋଧେ ନାହିଁ ବୋଧେ ଠିକ ସେ
ଏବେ କେମିତି ଶୁଭୁଛି?
ହୁ ଏବେ ଠିକ ଠିକ ଶୁଭା ଯାଉଛି। ଥରେ ଥରେ ମାନେ କଣ ହଉଛି ଯେମିତି ନେଟୱାର୍କ ପାଳେଇଲେ ମାନେ ବନ୍ଧ ହେଇଯାଏ ସେଇଭଳିଆ ହଉଛି।
ଓହୋ ଓ ହୋ ବୁଝିଲି ବୁଝିଲି। ଏବେ ଠିକ ଶୁଭିବ ଆଉ ବଝନ ଏବେ ମୁଁ ଛାତ ଉପରକୁ ପଳେଇଲି ତ ଏବେ ଠିକ ଶୁଭିବ। ଆଉ ସକାଳୁ ଆଜି କଣ କରିଛନ୍ତି କୁହନ୍ତୁ?
ସକାଳୁ ଉଠିଲି ପ୍ରାୟ ସାଢେ ଆଠଟା ପାଖାପାଖି, ଉଠିକି ଗାଧୋଇ ପାାଧେଇକି ଆଜି ଆମର କ୍ଲୋଷ୍ଟର ମିଟିଂ ଥିଲା ତ। ଯାଇଥିଲୁ କ୍ଲସଟର ମିଟିଂ କୁ ତାପରେ ଆସିକି ଆସିଲି ତିନିଟା ସାଢେ ତିନିଟା ପାଖାପାଖି ତାପରେ ଟିକେ ଶୋଇଲି ଶୋଇକି ଉଠିଲା ପରେ ତ ମେଘ ଚାଲିଛି କଣ୍ଟିନ୍ୟୁସ୍। ଏବେ ବି ମେଘ ହଉଛି
ହୁଁ ହୁଁ ହୁଁ ବୁଝିଲି। ଆଉ ଆମେ ତ ଏଇ ଯୋଉ ଇଏ କଣ କହୁଥିଲି କହିଲେ? ଆପଣ ବୁଲାବୁଲି କରିବାକୁ କୁଆଡେ ଯାଇଛନ୍ତି ଶେଷ ଥର? ଭଲ ଦର୍ଶନୀୟ ଜାଗା?
ଲାଷ୍ଟ ଟାଇମ ଯାଇଥିଲି ପୁରୀ ତା ଆଗରୁ ଯାଇନି। ନା ବିହାର ଯାଇଥିଲି।
ଓ।
ବିହାର ପାଟନା ଯାଇଥିଲି, ହଁ ପାଟନା ଯାଇଥିଲି ବୁଲିବା ପାଇଁ।
ଆଜ୍ଞା କଣ କେମିତି ବୁଲାବୁଲି କରିଥିଲେ ଟିକେ କୁହନ୍ତୁ ସେ ବିଷୟରେ।
ପାଟନା ଆକଚୁଆଲି ବୁଲିବା ପାଇଁ ତ ନୁହେଁ ଆକଚୁଆଲି କାମ ଥିଲା ମୋର ଏକ୍ଜାମ ଥିଲା ଏକ୍ଜାମ ସାରିକି ସେପଟୁ ବୁଲିକିନା ପଳେଇ ଆସିଥିଲେ ଆଉ। ସେଠି ଗୋଟେ ଗଲଘର ବୋଲି ଗୋଟେ ବଢିଆ ଜାଗାଟା ଅଛି
ଆଜ୍ଞା
ପୁରା ଗୋଲ କିନା ହେଇଚି ମାନେ ପୁରା ସେଟା କିଛି କନଷ୍ଟ୍ରକ୍ସନ୍ ରେ ହେଇନି, କିନ୍ତୁ ବହୁତ୍ ବଡ ହେଇଚି ସେଟା ବଢିଆ ଜାଗାଟା। ବଢିଆ ଲାଗେ ବୁଲିବା ପାଇଁ ।
ଓହୋ। କାହିଁକି ନା ଆମେ ତ କେବେ ବିହାର ଯାଇନ। ତ ଆପଣ ଯାଇଥିବେ ସେଠି କଣ ଲିଟି ଚୋଖା ଏମ୍ସ ସବୁ ନା ସବୁ ନାଇଁ ଭଲ ଲିଟି ଚୋଖା ସେଠି।
ଲିଟି ଚୋଖା ବହୁତ ଭଲ ମିଳେ। ଆଉ ତାଙ୍କର ଇଏ ହଁ ଖାଇବା ଖାଇବା ଏତେ ଆମ ଓଡିଶା ଭଳିଆ ନୁହେଁ। କିନ୍ତୁ ଲିଟି ଚୋଖା ଟା ଭଲ ଲାଗେ। ଗୋଟେ ଲସି ଟା ମିଳେ ଯୋଉ ତାଙ୍କର ସେପଟେ ଦହି ଫହି ବହୁତ ହଁ।
ହେଇ ସେଇ ଦିଟା ଜିନିଷ ବହୁତ ଭଲ ମିଳେ। ଖାଇଥିଲି ଟେଷ୍ଟ ବି କରିଛି ଭଲ ଲାଗିଲା। ଆ ଫ୍ରୁଟ୍ସ ତ ମାନେ ଫଳ ବହୁତ ଶସ୍ତା ଥାଏ ହଁ।
ହଁ ବୁଝିଲି। ଯେମିତି ଆପଣ କହିଲେ ଓଡିଶା ବାଗିଆ ସେଠି ନୁହେଁ ସେମିତି ଦେଖନ୍ତୁ ଫାଷ୍ଟ ପ୍ରଥମ କଥା ହଉଚି ଦେଖନ୍ତୁ ଆମେ ଓଡିଶା ତାଙ୍କୁ ବି ସିଏ ଏଠିକି ଆଇଲେ ସେ କହିବେ ଆମ ବିହାର ବାଗିଆ ସେଠି କିଛି ନାହିଁ। ତ ସେଇ କ
ହଁ ସେଇଟା ହଁ ସେଇଟା ସେଇଟା କାରଣ ଆମେ ଯେହେତୁ ଓଡିଶାରେ ରହୁଚି ଆମ ଆମ ଖାଦ୍ୟ ଟା ଆମେ ପ୍ରେ ବେଶୀ ଦଉଚୁ।
ଆଜ୍ଞା। ସେମିତି କଥା ହଉଛନ୍ତି ଯିଏ ଯୋଉଠିକି ଯିବ ସିଏ ସେଇଆ କହିବ। ଆମ ଖାଇବା ଭଳିଆ ସେଠି ଖାଇବା ନାହିଁ। ସେମିତି କଣ କି ମୋ ମା ବିି ଯୁଆଡେ ଯାଏ, ଯୋଉଠିକି ହଉ ଯେମିତି ଯୋଉଠିକି ଯାଉ ବନ୍ଧୁ ଘର ହଉ କି ଯୋଉଠିକି ଯିବ ସିଏ କହିବ ସେଠି ଭଲ ଜାଗା ଥିଲା ଭଲ ପାଣି ଥିଲା ସବୁ ଥିଲା। କିନ୍ତୁ ଆମ ଏ ନଳକୂଅ ବାଗିଆ ପାଣି କଣ ସେଠି ମିଳିବ। ଆମ ଖାଇବା ବାଗିଆ ଖାଇବା ଅଛି ସେଠି। ଏଇ କଥା ସମସ୍ତେ କୁହନ୍ତି। କିନ୍ତୁ ଆମେ ଯଦି ସେଇ ଜାଗାରେ ଥାନ୍ତେ ତ ଆମକୁ ସେଇ ଜାଗାର ବି ଖାଦ୍ୟ ଟା ଭଲ ଲାଗି
ଖାଦ୍ୟଟା ଭଲ ଲାଗିଥାନ୍ତା। ସେଇଟା ତ ସତ କଥା। ଯୋଉଠି ଖାଇବା ସେଠି ତାଙ୍କୁ ଭଲ ଲାଗିବ।
ଆଜ୍ଞା। ଯାହା ହଉ ଆପଣ ଯାଇ ବିହାର ବୁଲି ପଳେଇ ଆସିଲେ। ମୁଁ ତ କେବେ ଯାଇନି। ବିହାର, ଦେଖିବା କେବେ ଗୋଟେ କଣ ଗୋଟେ ଯୋଜନା କରିକି ଯିବାକୁ
ନାଇଁ ବିହାର ଯାଇଚି ତାପରେ ଯାଇଚି ସେପଟେ ଗ୍ୟାଙ୍ଗଟକ୍ ଯାଇଚି ସିକିମ୍ ଯାଇଚି ଆସାମ ଯାଇଚି।
ଆଜ୍ଞା। ଆ ବହୁତ ଜାଗା ବୁଲି ଆସିଛନ୍ତି ଆଉ। ଆପଣଙ୍କର ବୁଲିବାକୁ ଇଚ୍ଛା ବୋଧେ ନାଇଁ କି?
ନାଇଁ ସେଇଟା ଗୋଟେ ବ୍ୟାଚଲର ଲାଇଫ୍ ରେ ନଥାଏ ଯେ ବୁଲିକି ଟିକେ ବୁଲିଦେବା। ହେଟା ବୁଲି ଦେଇଚି ଆଉ। ତାପରେ ଓଡ଼ିଶା ରେ ଏପଟେ କଳାହାଣ୍ଡି ବୁଲିଚି। କଳାହାଣ୍ଡି ର ବହୁତ୍ ଜାଗା ମାନେ ୱାଟର ଫଲ୍ ଗୁଡା ଅଛି ଏଠି ବୁଲିଚି। ତାପରେ ପାଖାପାଖି କଲା କଳାହାଣ୍ଡି ସମ୍ବଲପୁର ଯାଇଚି। ପୁରୀ ତ ଯାଇଚି ବହୁତ ଥର। ପୁରୀ, କୋଣାର୍କ, ଭୁବନେଶ୍ଵର ତ ପ୍ରାୟ ସବୁ ଜାଗା ବୁଲି ଦେଇଚି।
ଆଜ୍ଞା।
ଆଉ ଆଉ ସେପଟେ ମୟୂରଭଞ୍ଜ ବୁଲିଚି। ମୟୂରଭଞ୍ଜ ପରେ ବାଲେଶ୍ୱର ଯାଇଚି।
ଆଜ୍ଞା। ବହୁତ ଜାଗା ତାହେଲେ ବୁଲିଛନ୍ତି। ମୁଁ ତ ଏତେ ଜାଗା ବି ଯାଇନି। ଆପଣଙ୍କ ଘରଟା କୋଉଠି କି?
ମୟୂରଭଞ୍ଜ।
ଓ ଘରଟା ମୟୂରଭଞ୍ଜ। ମୟୂରଭଞ୍ଜର ମୋର ସେ ମନେ ପଡୁନି ସାଙ୍ଗଙ୍କ ନା। କିନ୍ତୁ ତାଙ୍କ ସେ ଗୋଟେ ତାଙ୍କର ଭଲ ଜାଗା ଟା କୁହନ୍ତି ତାଙ୍କ ଘର ନାଁ ଟା ମୋର ମନେ ପଡୁନି। ଗୋଟେ ସାଙ୍ଗଟା ଥିଲା ଗୋଟେ ସାଙ୍ଗଟା। ଆଉ ଜଣେ ବାନ୍ଦିଆ ଗୋଟେ ଥିଲା। ସେ ସବୁ ଭଲ ପିଲା ଗୁରା ସେକରେ ଆପଣଙ୍କର ଭଲ ପିଲା ଯୋଉ ଦି ଜଣ ଆଇଥିଲେ ମାନେ ବହୁତ ମାନେ କୁହନ୍ତି ଯେମିତି ପୁରା ମାନେ ସାହାଯ୍ୟ କଲା ପିଲା ଭଳା। ଆଉ ଦି ଜଣ ଯାକ ମାନେ ତାଙ୍କ ତାଙ୍କର ଜଣେ ସାଙ୍ଗ ତ ତାର କଣ ଜବ୍ କରୁଛି ଆମେ ଜାଣିନୁ କିନ୍ତୁ ଆଉ ଜଣେ ଯିଏ ସିଏ ମାନେ ଏଇ କିଛି ବର୍ଷ ଭିତରେ ଆମ ଗ୍ରାଜୁଏସନ ପରେ ପରେ ଆମ ଗ୍ରାଜୁଏସନ ଦିଇ ହଜାର ଉଣେଇଶି କୋଡିଏରେ ଶୋଇଲା।
ହଁ
ତାପରେ ସିଏ ତିନିଟା ଜାଣିକି ଇଏ ସେ ମାନେ ବଦଳେଇ ସାରିଲାଣି ମାନେ କଣ କହିଲେ ତିନିଟା ମାନେ ଜବ୍ ପୁଣି ସବୁ ଯାକ ଗଭର୍ଣ୍ଣମେଣ୍ଟ ର ମାନେ ଇଏଟା। ଗମେଣ୍ଟ ର ଜବ ମାନେ ଚାକିରି। ଚାକିରି ଫାଷ୍ଟ ସିଏ ଜେତେବେଳେ ଜଇନ କରିଥିଲା ତାର ମାର୍କ ବେସି୍ରେ ସେ ଜଏନ୍ କରିଥିଲା ହେଉଛି ପୋଷ୍ଟାଲର ଆସେ ନା ଯେଉଁ ସେନଟ୍ରାଲ୍ ଗଭର୍ଣ୍ଣମେଣ୍ଟର? ପୋଷ୍ଟାଲ ରେ ଆସେ ମାର୍କ ବେସ୍ ରେ ସେଇଟା ସେ ଜନ୍ କରିଥିଲେ ଆଜ୍ଞା। ସେଇଟା ଜଏନ କଲା ପରେ ସେ କିଛି ବର୍ଷ କରିଥିଲେ କିଛି ବର୍ଷ କଲା ପରେ ସିଏ ତାପରେ ପୁଣି ତାଙ୍କର ହେ ଯାଇଥିଲା କଣ କହିଲେ ଟିଚର, ବୁଝୁଛନ୍ତି? ଟିଚର ହେଲା ପରେ ଟିଚର ଚାକିରିରେ ମାନେ ପ୍ରାଇମେରୀ ସ୍କୁଲରେ ହେ ଯାଇଥିଲା ପ୍ରାଇମେରୀ ସ୍କୁଲରେ ହେଲା ପରେ ପୁଣି କିଛି ସମୟ ପରେ ସେ ପୁଣି ହାଇସ୍କୁଲରେ ବି ଟିଚର ଥିଲେ। ତ ମୁଁ ସେଇ ସେଟା ଦେଖିଲି ଯେ ତାଙ୍କର ଯୋଉ ବହୁତ ଜ୍ଞାନ ଅଛି। ଜ୍ଞାନ ଥିବାରୁ ତାପରେ ବି ଜ୍ଞାନ ଥିବାରୁ ଏଥିରେ ବି ବହୁତ ଭଲ ତାଙ୍କର ମାନେ କଣ ତାଙ୍କର ଜ୍ଞାନ ଅଛି ତାହେଲେ ମାର୍କ ବି ତାଙ୍କୁ ସବ ମାନେ ଯାହାବି ଦଉଛନ୍ତି ତାହା ହେଇଯାଉଉଛି ମୁଁ ଭାବିଲି ଭଲ ସିଏ ଏବେ ଗୋଟେ ଚାର୍ ଚକିଆ ଗାଡି କିଣିଥିଲେ ଷ୍ଟାଟସ ପକେଇଥିଲେ ହ୍ୱାଟସଆପ ରେ। ମୁଁ ଦେଖିଲି କେମତି ଭଲ ଲାଗେ ସେ ପିଲା ଗୁ ବହୁତ ଭଲ। କୁକୁର ତାଙ୍କୁ ବି ସାହା ହେବେ ଯିଏ ଭଲ ହବେ ମାନେ ସେ ତାଙ୍କୁ ଠା ପରସା ବି ହେବେ। ଆଉ ଆପଣଙ୍କର ସେବେ କଣ କରୁଛନ୍ତି କହୁଥିଲେ?
ମୁଁ ଏବେ ଟିଚର୍ ଅଛି।
ଆଜ୍ଞା ଆପଣ ବି ଟିଚର ଅଛନ୍ତି। କଣ ହାଇସ୍କୁଲ ଟିଚର ନା ମାନେ
ନାଇଁ ମୋ ସ୍ପେଶାଲ ଟିଚର ଅଛି ଆମର ହଣ୍ଡିକେପ ପିଲା ଯୋଉ ଥାନ୍ତି ତାଙ୍କର ଟିଚର ଅଛି।
ମାନେ ସେମିତି ତ ଫିଜିଓଥେରାପି ପିଲା ବି ସେମିତି଼ ପଢନ୍ତି ସରି ଅ ଅକୁ ସେ ବି ଯଉ କୁହନ୍ତି
ସେଇଟା ତ ଥେରାପି ଦିଆ ହଉଛି ଥେରାପି ସେଣ୍ଟର ରେ ସେଇଟା। ଏଇଟା ମୁଁ ଟିଚର ଅଛି ତାଙ୍କର। ସ୍କୁଲ ରେ ଯୋଉ ବ୍ଲାଇଣ୍ଡ ପିଲା ଥାନ୍ତି ବ୍ଲାଇଣ୍ଡ ପିଲାଙ୍କର ଟିଚର ଅଛି। ସେଟା ଗୋଟେ ସ୍ପସିଆଲ ସ୍ପେସିଆଲ ଏଜୁକେସନ ବୋଲି ଗୋଟେ ଅଛି। ଆଜ୍ଞା
କଣ କେମିତି ଆପଣଙ୍କ କାମ ଟିକେ ସେ ବିଷୟରେ କହିବେ, ନା ନହିଁ?
ଆମର ଯୋଉ ବ୍ଇଣ୍ଡ ପିଲା ଥାନ୍ତି ଲୋ ଭଜନ କିମ୍ବା ବ୍ଣ୍ଡ ଯୋଉମାନେ ଦେିାରନ୍ତିନ ଯୋଉ ପିଲା
ହଁ ହଁ
ସେମାନେ କେମିତି ଆମ ନର୍ମାଲ ସ୍କୁଲ ରେ ପାଠ ପଢିପାରିବେ ଇନକ୍ଭ ଏଜୁକେସନ। ଯଉଟା କୁହାଯାଉଛି।
ଆଜ୍ଞା
ଇନକ୍ଲୁସିଭ୍ ଏଜୁକେସନ୍ ସମାବାସୀ ଶିକ୍ଷା ଯେଉଟା ଆମର ଯୋଉ ଗୋଟେ ମାନେ ଗୋଟେ ନର୍ମାଲ ପିଲା ଯେମିତି ପାଠ ପଢୁଛି ଗୋଟେ ବ୍ଲାଇଣ୍ଡ ପିଲା ବି ତାର ବି ଅଧିକାର ଅଛି ସେଇ ଅନୁସାରେ ସେ ବି ପାଠ ପଢିବ। ଯେମିତି ଆର ପି ଡବ୍ଲୁ ଡିକ୍ ଦୁଇ ହଜାର ଷୋହଳରେ ଯୋଉ ଯୋଉ ଦେଲା ରାୟ ଆମର ଛବି ଏକୋଇଶ ଟା ଡିଜାବିଲି କୁ ଯୋଉ ସରକାର ମାନ୍ୟତା ଦେଲେ ସେଇ ଭିତ ଗୋଟେ କଟରୀ ଯାଉଛି। ଯାହା ଫଳରେ କି ସେମାନେ ବି ଅର ନର୍ମାଲ ପିଲା ଭଳିଆ ନର୍ମାଲ ସ୍କୁଲରେ ନର୍ମାଲ ପିଲାଙ୍କ ସହିତ ବସିକି ପାଠ ପଢ଼ିବେ। କେହି କେହି କେହି ପି କେହି ଟିଚର ମନା କରିପାରିବେନି ଯେ ତୁ ଯେହେତୁ ବ୍ଲାଇଣ୍ଡ ତତେ ଆମେ ପା ପାଠ ପଢେଇ ପାରିବୁନି ତୁ ସ୍କୁଲ ଆସିବୁନି ଏଇ ୱାର୍ଡଟା କେହି କହିପାରିବେନି ତାଙ୍କୁ।
ବୁଝିପାଇଲେ ସେ ଦେଖନ୍ତୁ ମୁଁ କୋହୁଚି ମୋ ମାନେ ଗୋଟେ ଶ୍ରେଣୀରେ ଯଦି ଚାଳିଶ ଜଣ ପିଲା ଅଛନ୍ତି ବୁଝୁଛନ୍ତି ଗୋଟେ ଶିକ୍ଷକ ତା ପା ପାଠ ପଢେଇଲା ବୁଝୁଚନ୍ତି ଚାଳିଶଟା ପିଲାରୁ ଦି ଜଣ ତା ଭିତରେ ଯାହାଙ୍କୁ ଆପଣ କହିଲେ ଯୋଉ ଟିକେ ଅସ୍ ମାନେ ଅଳ୍ପ ଦେଖା ଯାଉଚି କି ଅଳ୍ ମାନେ ଦେଖାଯାଉନି କି ଯାହା ବ୍ ବି ହେଇଥାଉ ତ ହଁ ତ ସେଠି କଣ ହେଲା ସେଠି ସେ ଟିଚରଟେ ଯେମତି ମାନେ କଣ ଯୋଉ ଯାହାକୁ ଦେଖାଯାଉଚି ଠିକଠାକ ଯିଏ ଠିକ୍ ଅଛନ୍ତି ତାଙ୍କ ହିସାବରେ ସେ ପାଠ ପଢେଇଲେ ବୁଝିଲେ। ତ ପାଠ ପଢେଇଲା ପରେ ତ ଯେତବେଳେ ପାଠ ପଢେଇ ସାରିଲେ ତ ଦେଖନ୍ତୁ ଯୋଉ ଦିଇ ଜଣଙ୍କର କିଛି ଅସୁବିଧା ଅଛି ତ ସେ ପିଲା କେମିତି ସେଠି ଧରିବେ ବୁଝିପାରୁ
ସେଠ ଧରିବେ ତାଙ୍କୁ ଟିକେ ସ୍ ପେଶାଲ ଆଟେନସନ ଦବା ଦରକାର ସେ ପିଲାଙ୍କୁ ସବୁବେଳେ ଆଗ ସିଟରେ ବସେଇବା ଦରକାର।
ଉଁ ହୁଁ।
କାରଣ ଆଗ ସିଟରୁ ଦେଲେ ତାଙ୍କ ପାଇଁ ଏକ୍ସଟ୍ରା ଟିକେ ଟାଇମ ବାହାର କରିବା କଥା ତାଙ୍କ ପାଇଁ ଥ୍ରୀଡି ଟି ଏଲ୍ ଏମ୍ ଧରନ୍ତୁ ଆମେ ଗୋଟେ ବାଘ ବିଷୟରେ ପଢୋଉଚୁ ଗୋଟେ ପିଲାଙ୍କୁ ଆମେ ପିକଚର୍ ଚର୍ ଦେଖେଇ ଦୋଉଚୁ ଯେ ଏଇଟା ବାଘ ୟାର ଚାରଟା ଗୋଡ ଏମତି ଏମତି ଜଙ୍ଗଲରେ ରୁହେ କିନ୍ତୁ ସେ ବ୍ଲାଇଣ୍ଡ୍ ପିଲା ତ ସେତ ଦେଖିପାରୁନି ନା ସେ ଜାଣିବ ସିଏ ଜାଣିବ କେମତି ବାଘଟା କେମତିକା।
ହଁ। ତ ସେଇଟା ମୁଁ କୋହୁଚି ତ ତାକୁ କେମତି କରିବା କହ? ଆଜ୍ଞା।
ଟିଚିଙ୍ଗ୍ ଲାର୍ଣ୍ଣିଂ ମ୍ୟାଟେରିଆଲ ଆମେ ଟିିଚିଙ୍ଗ୍ ଲାର୍ଣ୍ଣିଙ୍ଗ୍ ମ୍ୟାଟେରିଆଲ ଗୋଟେ ଯେମତି ତ-ତ୍ରିଭୁଜଟା ଅଛି କି ଗୋଲଟେ ଅଛି ଆମେ ପିଲାକୁ ଦେଖ୍ ଖେଇଦେଲେ ଗୋଲଟା ଏଟା ସର୍କଲ କୁହାଯାଉଚି ୟାର ଏତିକି ଏତିକି ଜିନଷ ଅଛି ଏ ଦେଖେଇଦେଲେ କିନ୍ତୁ ଗୋଟେ ପିଲା ନ ଦେଖିକି ସେ ଜାଣିବ କେମିତି? ସେଟା ସର୍କଲଟା କୋଉ ଟାଇପର ଯେ ପିଲ୍ ସେଇଭଳିଆ ଆମ ଟିଚିଙ୍ଗ୍ ଲର୍ନିଙ୍ଗ୍ ମ୍ୟାଟେରିଆଲଟା ଏମତି ବନେଇବା ଟି ଏଲ୍ ଏମ୍ ଟା କରିବା ଯାହା ଫଳରେ କି ଗୋଟେ ପିଲା ଟଚ୍ କରିକି ଜାଣିପାରିବ ଧରିକି ଜାଣିପାରିବ ଗୋଟେ ଆମେ ଧର ଆମେ ବି ଆଖି ବନ୍ଦ କରୁଚେ ଆଖି ବନ୍ଦ କରିିକି ବୋତଲଟାକୁ ଧରୁଚେ ବୋତଲର ସେପ୍ ସାଇଜଟା ଜାଣିପାରୁଚୁ କି ନାଇଁ
ବୁଝିପାରୁଚି ଗୋଟେ ଜିନିଷ ସିଏ ଫିଲ୍ କରିପାରିବୁ ଯୋଉଟା ମାନେ କଣ କୋହୁଚି ଏଇ ସେଇଟା
ଯେହେତୁ ତାର ଆ ଆଖି ନାହିଁ ଯେହେତୁ ଆମର ପାଞ୍ଚଟା ଇନ୍ଦ୍ରିୟ ରହୁଚି ପାଞ୍ଚଟା ଇନ୍ଦ୍ରିୟ ଗୋଟେ ଇନ୍ଦ୍ରିୟ ତାଙ୍କର ନାହିଁ ନା ଆଉ ଚାରଟା ଇନ୍ ଦ୍ରିୟ ତାଙ୍କର ବୋହୁତ ଆକ୍ଟିଭ ଥାଏ ତେଣୁ ଆଉ ଚାରଟା ଇନ୍ଦ୍ରିୟକୁ ୟୁଜ୍ କରିକି କିଏ ସେଇ ଜିନିଷଟାକୁ ଭେରିଫାଏ କରିପାରିବ ହାତୀରେ ଗୋଟେ ଆମେ ମଡେଲ ନେଇଆସ ହାତୀରେ ଗୋଟେ ମଡେଲ ନେଲେ ତା ହାତରେ ହାତ ଟଚ୍ କରିକି ତାର ଏମତିକା ଶଣ୍ଢ ଅଛି ଏମତିକା ପେଟ ବାହାରିଥିବ ଏମତି ତାର ଲାଞ୍ଜ ଅଛି ଚାରିଟା ଏମତି ଗୋଡ ଅଛି ସେ ହାତରେ ଧରଲା ଟଚ କଲା ଜାଣିପାରିଲା ଯେ ହଁ ଏଇଭଳିଆ ହାତୀ ତାପରେ କହିଲେ ଯେ ଆ ଇଏ ଜଙ୍ଗଲରେ ରୁହେ ଜଙ୍ଗଲରେ ରହି ଗ ଗଛ ପତ୍ର ଖାଉଛି କି ଡାଳ ପତ୍ର ଖାଉଚି ବୁଝିଗଲା ସେ ଜିଷଟା।
ବୁଝିଗଲି ଆଜ୍ଞା ବୁଝିଗଲି ଏତବେଳେ ଆଜ୍ଞା ମତେ ଟିକେ ଠିକସେ ବୁଝା ପଡଲା ଯେ କଣ କେମତି ହବ। କିନ୍ତୁ ଦେଖନ୍ତୁ ମୁଁ ଗୋଟେ କଥା କୋହୁଚି ଯଦି ମୁଁ ମୁଁ କହିଲି ଯେମିତି ଉ-ଉଦାହରଣରେ ବୟାଳିଶ ଜଣ ପିଲା ଅଛନ୍ତି ବୁଝୁଛନ୍ତି ବୟାଳିଶ ଜଣ ପିଲା ଭିତରେ ଯଦି ଦି ଜଣ ପିଲାଙ୍କର ସେଇ ଜିନିଷଟା ଅଛି ଯୋଉଟା ଅସୁବିଧାଟା ଆପଣ କହିଲେ ସେଇଟା ଅଛି ଯଦି ତ ଆଉ ଯୋଉ ପିଲାଙ୍କ ପାଇଁ ତାଙ୍କର ଯୋଉ ସମୟଟା ଯାଉଚି ତ ସେଇଟା କଣ ଠିକ କଥା?
ନାଇଁ ନାଇଁ ସମୟ ଯିବନି ଆପଣ ଦେଖନ୍ତୁ ଗୋଟେ ନର୍ମାଲ ପିଲାକୁ ଆମେ ଯାହା ଦେଖେଇଲେ ବି ସିଏ ଜାଣିପାରିବ। ମଡେଲଟା ଆମେ ଦେଖୋଉଚୁ ପିକଚରଟା ଦେଖୋଉ କିମ୍ବା ଯାହାବି ଦେଖୋଉ ସିଏ ଦେଖିପାରୁଚି କିନ୍ତୁ ଏ ଦିଇ ଜଣ ତ ଦେଖି ପାରୁନାହାନ୍ତି ନା। ତେଣୁ ଏମିତି ବନେଇବା ଯେମିତି ସେଇ ଚାଳିଶ ଜଣଙ୍କର ବି କାମରେ ଆସିବା ଆଉ ଏଇ ଦି ଜଣଙ୍କର ବି କାମରେ ଆସିପାରିବ। ଗୁଟେ ଥ୍ରୀଡି ଟିଏଲେମ୍ ଟେ ବନେଇଲେ ଆମେ ହାତୀର ଗୋଟେ ମଡେଲ୍ ଟା ବେଇକି ଆଣିଲେ। ନର୍ମାଲ ପିଲା ବି ତାକୁ ଦେଖିକି ଜାଣିପାରିଲା କି ନାହିଁ ଜାଣିପାରିଲା। ଆଉ ଗୋଟେ ବ୍ଲାଇଣ୍ଡ ପିଲା ବି ଦେଖିକି ଜାଣିପାରିଲା।
ହଁ ମୁଁ ବୁଝିପାରିଲି ଆପଣ ସେ ଜାଣିପାର ଗୋଟେ ଏକାଥରେ ଶିକ୍ଷକ ଦି ତିନିଟା ଜିନିଷ କରିକି ଦେଖେଇ ପାରିବେ ଏଥିରେ କଣ। ସବୁଥିରେ ଆପଣଙ୍କୁ ସେ ମୋଡାଲ ଆଣି
ନାଇଁ ନାଇଁ ତାଙ୍କୁ ତାଙ୍କୁ ଆମେ ଟିକେ ବ୍ଲାକ୍ ବୋର୍ଡ ଏ ଭଳି କରିବା କାରଣ ବ୍ଲାକ୍ ବୋର୍ଡ ତ ପାଖକୁ ଯାଇାପାରିବେନି ନା ତେଣୁଆମେ ତାଙ୍କ ପାଖା ପା କେମିତି ଟିଏଲେମ୍ ଆଣିକି ସବୁ ରଖିକି ଦେଖେଇ ପାରିବା ଗୋଟେ ଟେବୁଲ ଉପରେ ର ଥିଲେ କିମ୍ବା ତାକୁ ତ ସେ ପିଲାଙ୍କୁ ତ ସାମ୍ନା ବେଞ୍ଚ ରେ ବସେଇଥିବୁ ନା। ତାଙ୍କୁ ଆମେ ଦେଇକି ନେଇକି ହାତରେ ଧରାଇଲୁ ପିଲା ଦେଖିଲୁ ଏଇଟା ଧରିଲୁ କଣ ଜାଣିପାରୁଚୁ କଣ କରିଛୁ। ତାକୁ ଆଗେ କହିଲୁ ଯେ କଣ ତୁ ଧ ବ ମାନେ ନିଜେ ଧରିକି କଣ ଫିଲ୍ କଲୁ କଣ ଟା ବୋଲି ଜାଣୁଚୁ। ତାକୁ ଆଗ ପଚାରିବା ଦରକାର ନା ହେଲା ଜାଣିପାରିଲେ ସେଇ ଜିନିଷକୁ ତ ଆମ ଏମତି ନର୍ମାଲ ପିଲାକୁ ତ